ହଁ
ଭାଇ ଏବେ କଉଠି?
ଏ ଘରେ।
ଆଉ କଣ କରୁଛ ଏବେ?
ଏଇ ଘରେ ଶୋଇଛୁ ଆଉ ବର୍ଷା ହଉଛି।
ଓହୋ ଆମର ଏପଟେ ବର୍ଷା ହଉଛି ଆମକୁ ଦେଖିବା କଣ ଖବର ଭାଇଙ୍କର ସବୁ ଭଲ ତ?
ହଁ ଭଲ ଆତିନିଟା ବେଳେ ତିନିଟା ବେଳଠୁ ବର୍ଷା ହଉଛି ଆଉ।
ହଁ ପରା ଏଇ ତିନିଟା ବେଳକୁ ବର୍ଷା ଲାଗି ରହିଛି ଏପରଯ୍ୟନ୍ତ ଛାଡିିନି ଆଉ। କଣ କରିବା ଏ ତ ବର୍ଷଟା ହେଲାଠୁ ଏଇ ବର୍ଷ ଦିନେ ଆସିଗଲା ମାନେ ପୁରା ମାନେ ଆଜି ଦିନ ଟା ପୁରା ରଜ ପାଗ ଦେଇଥିଲା ନା ସକାଳ ହଁ
ମୁ ଗୋଟେ ସାଙ୍ଗ ଫୋନ କରୁଛି ଏବେ ହଁ ମୋର ଗୋଟେ ସାଙ୍ଗ ଫୋନ କରୁଛି।
ଓହୋ।
ତା ନା
ହଉ ସେ ସାଙ୍ଗ ଫୋନ ହଁ ଆଉ ମୁଁ କହିଲି ଏତ ଦିନ ହେଲା ପୁରା ବଢିଆ ପାଗ ଦେଇଛି ଆଉ। ପୁରା ବଢିଆ ପାଗ ଦେଇଥିଲା ଏଇ ଯୋଉ ବର୍ଷା ଟା ହେଇଛି ତାପରେ ସ୍କୁଲ ଦି ଦିନ ହେଲାଣି ଖୋଲିଲାଣି କେହି ପିଲା ବି ଯାଉନାହାନ୍ତି ସବୁ ପିଲା ଏ ଗାଁରେ ଅଛନ୍ତି। ପିଲା ସବୁ ଛୋଟ ପିଲା ବଡ ପିଲା କେହି ସ୍କୁଲ ଯାଇନାହାନ୍ତି ସବୁ କହୁଛନ୍ତି ସୋମବାର ଦିନଠୁ ଯିବେ ଆଉ। ଏଇ ବର୍ଷ ଦିନ ଆରମ୍ଭ ହେଇଗଲା, ପୁଣି ସବୁଆଡେ ବର୍ଷା ଦିନ ଭଳିଆ ଲାଗିଲାଣି। ଗଛ ପତ୍ର ପୁରା କଞ୍ଚେଇ ଆସିଲାଣି, ପୁଣି ଶୁଖି ଯାଇଥିଲା ନା ସବୁୁଗୁରା। ପୁରା କଞ୍ଚେଇକି ସବୁ ନେଳିଆ ଶାଗୁଆ ହେଇଗଲାଣି ପୁରା ବଢିଆ ଲାଗୁଛି ଏଥର।
ହଁ।
ତମ ଗାଁରେ କଣ କେମିତି ଧାନ ଚାଷ କେତେ ବାଟ କଣ ଗଲାଣି?
ହଁ, ଆଜି ଯାଇଥିଲୁ ତଳା ପକେଇବା ପାଇଁ।
ହଉ ହଉ, ତଳା ପକେଇ ଦେଇକି ଆସିଲ ତାହେଲେ ଆଜି। ଆଉ ଆମର ତ ଏବେ ଯେ ଚାଷ ପୁରା ସରିଗଲାଣି ମାନେ ଖରାଟିଆ ଚାଷ ପରେ ଏବେ ସବୁ ତ ତଳା ପକା ପକି ଚାଲିଛି ଆଉ ଯୋଉ ପାଗଟା ଦେଇଥିଲା ଆଜି ଆମେ ବି ଯାଇଥିଲୁ ତଳା ପକେଇ ବାପାଙ୍କ ସହିତ ମୁଁ ଯାଇଥିଲି ଆଜି। ପୁରା ବଢିଆ ପାଗ ମାନେ ତଳା ପକେଇ ସାରିକି ଆସି ଚୁ ତାପରେ ବର୍ଷା ହେଇଛି ଯୋଉଭଳିଆ ପୁରା ବଢିଆ ମାନେ ଧାନ ଟା ପୁରା ଗଜେଇକି ବାହାରିବ ବଢିଆ ସାଇଜରେ ଧାନଟା ବାହାରିବ। ଆଉ ଯୋଉମାନେ ଆଜି ଯିଏ ବି ତଳା ବୁଣି ବୁଣି ପାରି ନଥିବେ ଧାନଟା ସେ ଭାବୁଥିବେ ଆଜି ବୁଣି ଦେଇଥିଲେ ହେଇଥାନ୍ତା, କାହିଁକି ଆଜି ବଢି ପାଗଟା ହେଇଥିଲା ନା, ଆଉ ଥରେ ପାଗଟା ଦେଇ ସାରିଲା ପରେ ବର୍ଷାଟା ହେଲେ ଭଲ ତଳାଟା ଉଠିବ ନା।
ହ୍ୟାଲୋ।
ହଁ। ହଁ, କହୁନ ତମ କଥାଟା ଶୁଭୁନେଇ ତ କ୍ଲିୟର ଟିକେ ନେଟୱାର୍କ ପାଉନଥିଲା ତମର ସେଠି।
ହେଲୋ।
ହଁ ହ୍ୟାଲୋ ସୁଭିଲା ନା ଏଥର, ହୁଁ ହ୍ୟାଲୋ। ହ୍ୟାଲୋ। ଶୁଭୁ ନେଇକି ମୋ କଥା ତମକୁ? ହ୍ୟାଲୋ। ହ୍ୟାଲୋ।